ଚନ୍ଦୀ।
ହ ହଁ କଣ କରିବି? ଏଇ ବସିଥିଲି ପା ପାଗଟା ତ ପୁରା ମେଘୁଆ ପାଗ।
ଆଜ୍ଞା।
ବସିଥିଲି ଟିକେ ମେଘୁଆ ପାଗର ମଜା ନଉଥିଲି ଆଉ ସବୁ କାମ ସାରି ସକାଳର କାମ ସାରି
ସକାଳୁ ଆପଣଙ୍କ ନିତ୍ୟକ୍ରମ କଣ ସବୁ ସରିଲାଣି?
ନିତ୍ୟକର୍ମ ସକାଳୁ ଉଠିଲି ଆଗେ ଘର ତ ଉଳାଓଳି କଲି। ତାପରେ ତାପରେ ଦିଟା ଫୁଲ ଆଣିବାକୁ ଗଲି ଠାକୁରଙ୍କ ପାଇଁ ଦିଟା ଫୁଲ ଆଣିକି ଆସି ସିଲି ଆଣିକି। ଧୋଇକିରି ବାସନ ବାସନ ଦି ଖଣ୍ଡ ପଡିଥିଲା ତାକୁ ଧୋଇଲି। ଧୋଇସାରି ମୋ ଝିଅ ପାଇଁ ଟିଫିନ ତିଆରି କଲି ଜଳିଖିଆ
ଆଜ୍ଞା।
ତାକୁ ସ୍କୁଲ ଛାଡ଼ିଲି।
ଆଜ୍ଞା କୋଉ ବିଦ୍ୟାଳୟରେ ପାଠ ପଢୁଛନ୍ତି ମାନେ ସର କାରୀ ନା ବେସରକାରୀ?
ନାଇଁ। ଉଁ ସରକାରୀ ସ୍କୁଲରେ ପାଠ ପଢୁଛି।
ସରକାର ଏବେ ତ ଦେଖୁଥିବେ ବହିରେ କେମିତି ସବୁ ପରିବର୍ତ୍ତନ ଘଟିଛି।
ହଁ ସେଇଟାକୁ
ସବୁ ଆମର ପାଠ ପଢା ଯେତିକି ଆବଶ୍ୟକ ତାକୁ ଉ ବେଶୀ ଗୁରୁତ୍ୱ ନ ଦେଇକି ଆମର ନୃତ୍ୟ କାର୍ଯ୍ୟକଳାପରେ ବେଶୀ ଗୁରୁତ୍ୱ ଦେଇକି ଶ୍ କାର ଏଥିରେ କିଛି ପଦକ୍ଷେପ ନେଲେଣି ବୋଲି ଆପଣ ଜାଣିଛନ୍ତି ନା ଜାଣିନାହାନ୍ତି?
ଶୁଣନ୍ତୁ ମୁଁ ଆମେ କଣ ପଦକ୍ଷେପ ନବା ଆମେ ତ ଆମେ ତ ଗାଁ ଗହଳିର ଲୋକ ବୁଝିଲୁ ଗାଁ ଗହଳିର ଲୋ ଆମେ କହିକି ଆମେ କାହାକୁ ଚିହ୍ନିଛେ ଜାଣିଛେ କା ଯା କାଁ ଜଙ୍କେ ଯାଇ
ନାଇଁ ସରକାର ସରକାର କିଛି ପଦକ୍ଷେପ ନେଲେଣି ଏଇଟା ଆପଣ ଶୁଣିଛନ୍ତି?
ହଁ ସରକାର ତ
ତଥାପି ଯଦି ଯେତିକି ପଦେ ଖେପ ନେଲେ ବି ଏବେ ଗୋଟେ ବର୍ଷ ଯାଏ । ପିଲାମାନଙ୍କର ଟିକେ ସେଇ ତାଙ୍କର ନଷ୍ଟ ହେଇଗଲା ତାଙ୍କ ଗୋଟେ ବର୍ଷ ନଷ୍ଟ ହେଇଗଲା । ତ ଯୋଉମାନେ ବି ଆକୁ କୁ କରିଛନ୍ତି ବହୁତ ବଡ଼ ଦଣ୍ଡନୀୟ ଅପ୍
ବହୁତ ଦଣ୍ଡନୀୟ ଅପରାଧ ତାପ ତାପରେ ଆମ ମୋର କଥା ମୁଁ ଯଦି ମୋ ମୁଁ ଯଦି ଭୁଲ କରିବି, ମୋ ଉପରେ ମୋ ସ୍ଵାମୀ ଅଛନ୍ତି ମତେ ତାଗିଦ କରିପାରିବେ। କି ମୋ ଛୁଆ ଯଦି ଭୁଲ କରିବ, ଆମେ ବାପା ମା ହେଇ ତାଗିଦ କରିପାରିବୁ। ଘରକାରକୁ ନା ଆମେ ଜାଣିପାରିବୁ ନା ଯାଇପାରିବୁ। ଆମେ ତ ଆପଣ ଜାଣିଥିବେ ଆମେ ମୂର୍ଖଲୋକ। ହେଲା କି? ଆଉ ଆମେ ଯାହା ସରକାର କରିବେ ପାଞ୍ଚଟା ପିଲାଙ୍କ ଦ୍ଵାରା କିନ୍ତୁ ଆମେ ଆମ ବିଦ୍ୟାଳୟରେ ଯାଇକି ଯଦି ଆମକୁ ଆମ ଅ ଅଭିଭାବକ ହିସାବରେ ଆମକୁ ଆମକୁ ଶିକ୍ଷକ ମାନେ ଯଦି ଡକାନ୍ତି ହେଲା, ଆମେ ଆମର ମତଟା ସେ ଦେଇପାରିବୁ।
ଆଜ୍ଞା।
କି ଆମ ଶିକ୍ଷକଙ୍କୁ କହିପାରିବୁ। କି ଆମେ ଅଭିଭାବକ ହିସାବରେ, ଏଇଟା କରିବାଟା ଆମ ପିଲାର ଭବିଷ୍ୟତ ପ୍ରତି ବହୁତ ବଡ କ୍ଷତି। ସେତିକି ଆମେ କରି ପାରିବୁ ଆଉ ସରକାର ଯାକେ ଆମେ ଯାଇପାରିବୁ କି? କହୁନାହାନ୍ତି ହେଲା, କିନ୍ତୁ ଆମେ ଯାଇପାରିବୁନି ନା କିନ୍ତୁ ଆମ ଆମ ଭଳି ଆମ ପିଲା ଭଳି ଆଉ ପାଞ୍ଚଟା ପିଲାଙ୍କର ଅଭିଭାବକ ସହିତ ମିଶି ଆମେ ପଚାଶ ଜଣ ଏକ ହେଇ ଆମେ ଯାଇକି ଆମର ଆମ ପିଲା ଯୋଉ ବିଦ୍ୟାଳୟରେ ପାଠ ପଢୁଛି। ଆମେ ସେଠି ଯାଇକି ଯାଇକରି କିଛି ଆମ ଅଭିଯୋଗକୁ ଶୁଣେଇ ପାରିବୁ। ଆମେ ହାତ ଯୋଡିକି ଆମେ ତ ଗରିବ ଲୋକ । ସ୍ୱଳ୍ପ ଖର୍ଚ୍ଚରେ ଆମ ପିଲାକୁ ଆମେ ଏ ବିଦ୍ୟାଳୟକୁ ପଠଉଛୁ। ପିଲା ଦିଟା କିଛି ଶିକ୍ଷା ଲାଭ କରୁ। କିନ୍ତୁ ସେମାନେ ଯଦି ଏମିତି ପିଲାଙ୍କର ଭବିଷ୍ୟତକୁ ନେଇକି ଖେଳ ଖେଳିବେ। ଆମେ ଆଉ କଣ କରିପାରିବୁ?
ଏମିତି ସବୁ ହେଲା ଆଉ ମୁଁ ପିଲାମାନେ ଯୋଉଟା ଜାଣିବା ସେମାନେ ତାଙ୍କର କଣ ଦରକାର କି କିଛି ଦରକାର ନାହିଁ। ଏବେ ରୋଷେଇ ବି ବିଷୟରେ କିଛି ଜାଣିବା ପାଇଁ ତାଙ୍କର କିଛି ଦରକାର ନାହିଁ । ସେଟାକୁ ବି ପୁରା ଯାଇଛି ବହି ଭିତରେ। ତ ତାଙ୍କର ଏବେ ଆବଶ୍ୟକ କଣ? ଯୋଉଟା ଆବଶ୍ୟକ ନୁହଁ, ସେଇଟା କରୁଛନ୍ତି ଯୋଉଟା ଆବଶ୍ୟକ ସେଟା କରୁନାହାନ୍ତି।
ସେଇ କଥା ତ କେହି ଯଦି ଏମିତି ତମ ଭଳି ପାଠ ପଢିଆ ପିଲା। ଯୋଉମାନେ ନୂଆ ମାନେ କି କିଛି କରିପାରିବେ। ଦେଶକୁ ବଦଳେଇ ପାରିବେ। କି ଯଦି ତମ ଭଳି ସେଇ କେଇ ଜଣ ପିଲା ଏମତି ଛିଡା ହେଇ ସ୍ୱର ଉଠାନ୍ତେ । ଆମେ ବି କିଛି ଆମେ ସେ ପର୍ଯ୍ୟନ୍ତ ନ ଯାଇପାରୁ।
ଆଜ୍ଞା ଶୁଣନ୍ତୁ, ଆ ଆଗରୁ ଆମେ ଶୁଣିଥିଲୁ ଆମ ହଁ ବା। ମା କି ଜେଜେମା ମାନେ କହୁଥିଲେ, କି ଆଗରୁ ଝିଅ ମାନଙ୍କୁ ଏତେ ତା ଦିଆଯାଉନଥିଲା ସ୍ଵାଧୀନ ଭାବରେ ଛଡା ଯାଉନଥିଲା। ତ ଏବେ ଟିକେ ଝିଅ ମାନେ ଟିକେ ଆଗ ଆଗକୁ ଗଲେଣି, ଏଇଟା କଣ ସତ କଥା ଆଗରୁ କଣ ସତରେ ନ
ହଁ ଆଗରୁ ତ ଆଗରୁ ତ ଠିକ କଥା କ ଶୁଣିଚନ୍ତି, ସେ ଜଜେ ମା ଠିକ ଠିକଥା କଥା ଶୁଣିଚନ୍ତି, ଆଗ କାଳରେ ଏତେ ଅ ବହୁତ ପିଲା ଛୁଆ ଜନ୍ମ କରୁଥିଲେ। ନିଶ୍ଚିନ୍ତ ଘରେ ଗୋଟେ ପାଞ୍ଚଟା ସାତଟା ଲେଖାଏ ପିଲା ଜନ୍ମ କରୁଥିଲେ। ଝିଅ ମାନଙ୍କୁ ଏତେ ବାହାରକୁ ଛାଡୁ ନଥିଲେ, ଷୋହଳ ବର୍ଷ ହେଲେ ଏଗାର ବର୍ଷ ହେଲେ ସେଟା ମୁଁ ତ ଦେଖିନି ତଥାପି ମୁଁ ଯଦି ମା ଯଦି ବାପା ମୋ ମା ବାପା କୁହନ୍ତି ଯେ ମୁଁ ବୋଉ କହିଛି ମୁଁ ବାର ବର୍ଷରେ ବା ବିବାହ ହେଇ ଆସିଥିଲି ବାହାଘର କରିଦଉଥିଲେ। ସେତେଟା ନଥିଲା ହଁ ହଁ ସେ ସେତେଟା ମାନେ ସେଟା ନଥିଲା କିନ୍ତୁ ତଥାପି ଝିଅମାନେ ଆଗ କାଳରେ ସୁରକ୍ଷିତ ଥିଲେ। ମାନେ ଉ ସାହି ଘରେ ଖେଳୁଥିଲେ ସାହି ଘରେ ଶୋଉଥିଲେ ଯାଇକି କା ପାଖରେ ସାଙ୍ଗ ହେଇ ପାଞ୍ଚଟା ଝିଅ ଗୋଟେ ଘରେ ଶୋଉଥିଲେ। ମାନେ ଝିଅ ମାନଙ୍କୁ ଏତେ ଶିକ୍ଷିତ କରୁନଥିଲେ, ତଥାପି ଝିଅମାନେେ ସୁରକ୍ଷିତ ଆମର ଥିଲେ। କିନ୍ତୁ ଏବେ ଏବେ କି ଝିଅ ମାନଙ୍କୁ ବହୁତ ଅ ବେସରକାରୀ ସ୍କୁଲ ବଢା ହେଲା ଝିଅ ମାନେ ବହୁତ ଶିକ୍ଷିତ ହେଲେ, ଉଚ୍ଚ ଶିକ୍ଷିତ ହେଲେ, ଭଲ ଭଲ ବଡ ବଡ ପଦବୀରେ ଚାକିରରି କଲେ। କିନ୍ତୁ ସୁରକ୍ଷିତ ନାହାନ୍ତି।
ନା ।
କହୁନାହାନ୍ତି?
ଆମେ ଏବେ ଘରେ ରହିକି ପାଠ ଆମେ ସେଇ ତ କଥା କହୁଚୁ, ଜେମ୍ ଏବେ ମୁଁ ଘରେ ରହିକି ପାଠ ପଢୁଚି। ନା ଘରେ ତ ସୁରକ୍ଷିତ ପିଲାମାନେ ଘରେ ତ ସୁରକ୍ଷିତ ରହୁନା ଆନ୍ତି, ସେଇଥିଲାଗି ବାପା ମା ମାନଙ୍କର ଡର ଭୟ ଆହୁରି ବଢି ଯାଇଚି।
ବାସ୍ ଏତିକି ହ ଏତିକି ସରକାର କୋଉ ସରକାର ହୁଅନ୍ତୁ କି ଆମର ନେତା ମନ୍ତ୍ରୀ ଏମାନେ ହୁଅନ୍ତୁ କେହି ଜଣ କେହି ବି ଗୋଟେ ଆମ ଦେଶକୁ ଏମିତି ନ୍ୟାୟ ଦେଇନି କି ନାରୀ ସୁରକ୍ଷିତ। ଏବେ ବି ତମେ ଗୋଟେ ବଜାର କୁ ଯିବ ତୁମେ ଗୋଟେ ମର ସନ୍ଧ୍ୟା ଗଢିଗଲା ପରେ ତମେ ସୁରକ୍ଷିତ ତ ନୁହେଁ ଯଦି ତମ ଭାଇ ତମ ସହିତ ନ ଯାଇଚି।
ଠିକଛି ଠିକ୍ କହିଲେ, ସେଇ ଡର ଆ ମାନେ ପରିବାରଙ୍କ ଲୋକଙ୍କ ଉପରେ ରହିଚି ତ ସେମାନେ ଛାଡିବାକୁ ବି ଏ ତାଙ୍କୁ ଡର ଲାଗୁଚି। ଛି ଭୟ ଲାଗୁଚି, କୋଉଠିିକ କି ଗୋଟେ ଝିଅକୁ ଏକା ଛାଡିବା ପାଇଁ।
ଗୋଟେ ଝିଅ ଯିଏ ଜନ୍ମ ଦେଇଚି, ସେ ଝିଅକୁ ସେ ପର ଘରକୁ ଦବା ଯାେ ତାର ଶେଷ ନିଶ୍ୱାସ ଥିବା ଯାଙ୍କେ ମାଟିର ତାର ଡର ଏବେ ଏମିତି ଯୌତୁକ ଲାଗି ଝିଅକୁ ମାରି ଦଉଚନ୍ତି, ନିର୍ଯାତନା ଦେଇ ଦଉଚନ୍ତି। ସ୍ୱାମୀ ଉଁ କିଛି କଣ ହେଲେ ଛାଡ ପତ୍ର ସ୍ୱାମୀ ସ୍ତ୍ରୀ ମଧ୍ୟରେ ହେଇଯାଉଚି। ସ୍ତ୍ରୀ ଯଦି କାହା ସହିତ ସମ୍ପର୍କରେ ଲୁପ୍ତ ହେଲାଣି ତ ସ୍ଵାମୀ କାହା ସହିତ ସମ୍ପର୍କରେ ଲୁପ୍ତ ହେଲାଣି। ମାନେ ଏଇ ସବୁ କଣ ହେଇଯାଇଚି ଦୁନିଆ କଣ ହେଇଯାଇଚି ଦୁନିଆ ତ କିଛି ହେଇନି ଆମେ ମାନେ ମାନେ କଣ ହେଇଯାଇଚି ଆଉ।
ଆଞା।
ୟାର ସବୁ ମାନେ। ତାର ସବୁ କିଛି ସମାଧାନର ବାଟ ଯଦି ଆଗକୁ ନ ଆସେ। ତାହଲେ ଆମ ପିଲା ମାନଙ୍କର ଭବିଷ୍ୟତ କାଲି ସକାଳେ ତୁମେ ବି ବିବାହ କରିବ। ଆମର ବି ଛୁଆ ଝିଅ ଅଛନ୍ତି।
ମାନେ ଆମେ। ଉଁ ଜାଣୁଛେ କି ଆମ ନାରୀ ଏଠି ବହୁତ ଅସୁରକ୍ଷିତ। ସମାଜ ତାକୁ ମାନେ ଉ ମାନେ ବିଲକୁଲ ବି ଟୋଟା
ତମେ ତମେ ଭାବୁନ ତମେ ଭାବୁନ ଗୋଟେ ବର୍ଷ ତଳେ ଗୋଟେ କଲିକତାର ଗୋଟେ ଡାକ୍ଟର ଛାତ୍ରୀଙ୍କୁ
ଆଜ୍ଞା
ଠି ଦୁସ୍କରମ କଲେ ଶୁଣିଥିବେ ତ ଆମର ଟିଭି
ପିଲି
ପୁଣି ଦେଖୁନ ବାଲେଶ୍ଵର ର ଗୋଟେ ଛାତ୍ରୀଙ୍କ କଲେଜ୍ ରେ ଯୋଉଠି କି ଆମେ ପିଲାମାନେ ତମେ ମାନେ କେତେ ବାପା ମା କେତେ କେତେ ହଁ କେତେ କଷ୍ଟ କରିକି ପଢଉ ପଠଉଛନ୍ତି । ଝିଅ ମୋ ଝିଅ ଦି ଅକ୍ଷର ପାଠ ପଢ଼ୁ ବାସ୍ ବାସ୍ ମାନେ ନାଇଁ ଯୋଉଠି ଗୁରୁ ଗୁରୁବ ମାନେ ଆମର ପ୍ରସ୍ଥମ ରାଧା କହିବା ଶିଖଉଛନ୍ତି, ବୁଝିବା ଶିଖଉଛନ୍ତି ଗୁରୁ ତମେ ସବୁବେଳେ ପ୍ରଣାମ ର ଯୋଗ୍ୟ । ଆଉ କ
ଯୋଉଠି ଗୁରୁ
ଯଦି ଉ ଯଦି ଶୁଣନ୍ତୁ ଝିଅ ଆମକୁ ଯଦି କିଏ ଖରାପ୍ ବ୍ୟବ ମାନେ ବ୍ୟବହାର କଲା ନା ଆମେ ରାସ୍ତାରେ ଯାଉଚେ ଆମେ କୀହାକୁ ସୁରକ୍ଷା ପାଇଁ ପୋଲିସ୍ ଯିବା ପୋଲିସ୍ ହିଁ ପ୍ରଥମେ ପୋଲିସ୍ ଷ୍ଟେସନ ଭିତରେ ଗୋଟେ ଝିଅକୁ ଖରାପ୍ ବ୍ଯବହାର କରୁଚନ୍ତି। ଆମେ ଆଉ କାହାକୁ ଭରସା ଏଠି କରିବା ।
ନାରୀ କୁ ସୁରକ୍ଷା କୋଉଠି ବି ନାହିଁ ।
ନାରୀକୁ ସୁରକ୍ଷା କେବେ ନାହିଁ ନାରୀ ସବୁବେଳେ ସବୁବେଳେ ନାରୀ ସୁରକ୍ଷା ହୀନ । ନାରୀ ଜୀବନ ଟା ଏତେ କଷ୍ଟ ଦାୟକ । ପୁରୁଷଙ୍କ ଜୀବନରେ କଷ୍ଟ ଅଛି । କଷ୍ଟ ତ ସମସ୍ତ ଜୀବନରେ କିନ୍ତୁ
କିଛିଟା ପୁରୁଷ ନୃଶଂସ ପାଲ୍ ଟି ଯାଇକି ଏ ମୁଁ ଦିଅନ୍ତେ ତାହେଲେ କିଛିଟା ସୁଧାର ବଢ଼ନ୍ତା । ନିଶା ଶକ୍ତ ହେଇକି କିଛି କିଛି ଜାଣି ପାରୁନାହାନ୍ତି ଲୋକମାନେ ପୁରା ନୃସଂସ ହେଇଯାଉଛନ୍ତି ।
ସରକାରଙ୍କର ପଦକ୍ଷେପ ଦେଖ ଉଁ ଉଁ ଗୁଟୁକା ଜରି ଉପରେ ଲେଖା ଯାଇଛି ଏଇ ଏଇ ଜିନିଷ ଟିକି ଖା ସେ ଜିନିଷ ଟୋଟାଲି ବନ୍ଦ୍ କରା ହବନି ତମେ କଣ ଖାଇବନି ।
ହୁଁ
ଲୋକ ତ ସେ ସବୁ ଖାଇବେନି । ସରକାର ଆଗେ ଅ କିଛି ଖରାପ ଜିନିଷ କୁ ବାହାର କରୁଛନ୍ତି । ତାକୁ ବଜାରରେ ବିକ୍ରି କରୁଛନ୍ତି ଦେଖୁନାହାନ୍ତି ସେ ସବୁ ଜିନିଷ ଉପରେ କିଛି ଲଗାକର ନାହିଁ । କିନ୍ତୁ କିଏ ଯଦି ଗୋଟେ ରାସ୍ତା କଡରେ ଗୋଟେ କଣ ବିକ୍ରି କରୁଛି?
ଶୁଣନ୍ତୁ ଆପଣଙ୍କ ସାଙ୍ଗରେ ବି କଥା ହେଇକି ମତେ ବହୁତ ଖୁସି